ହ୍ୟାଲୋ। ହୁଁ କଣ କରୁଥିଲ?
ଏ ବସିଥିଲି ଆଉ।
ହୁଁ ଶୋଇନ ଆଜି?
ନା ଶୋଇନି ବୋଉ ଫୋନ କରିଥିଲା ତାପରେ ଏଇ ହଁ ଦେହ ପରା ଥଣ୍ଡା ହେଇ କାଶ ପେଟ ଗରମ ହେଇଯାଇଛି।
ହୁଁ ମେଡିକାଲ ଔଷଧ ପତ୍ର ଖାଇଥିଲ?
ନା ମ ଔଷଧ କାଶ ଖାଇନି ଆଜି ତ କାଶ ହଉଛି ଆଉ।
ହୁଁ ବହୁତ ଭଲ। ହଉ ମୁଁ ଆପଣଙ୍କ ଗୋଟେ ଫୋନ କରିଥିଲି। ଆଉ ଶୁଣନ୍ତୁ ଧୂଳି ବିଷୟରେ ଆକାଶ ତଳେ ଧୂଳି କଣା ମୁଁ ବିଶ୍ୱେ ଅତି ସାନ ଜୀବନ ମୋହର ନାଇଁ ତ କେବେ କା ସାଥେ ଅ ଅଭିମାନ ଧୂଳି କହୁଚି ଯେ ମୁଁ ଆକାଶ ତଳେ ଗୋଟେ ଧୂଳି କଣା ଯେ ସବୁଠୁ ବିଶ୍ୱରେ ସେ ସବୁଠୁ ସାନ ତା ଜୀବନରେ ସେ ଜାଣିପାରେ କା ଅଭିମାନ ମାନ ଅଭିମାନ ରଖେନି ଆଉ। ଜି, ଜନ୍ତୁ ଜୀବ ସବୁରି ବାଦ ପୀଡିତ ନୀତି ମତେ ପୀଡ଼ଇନ୍ତି ମୋତେ ନିର୍ବିକାରେ ତଥାପି ମୁହିଁ ପଢିଛି ଧରା ପଥେ। ସେ ବା ଜୀବ ଜୁ ମନୁଷ୍ୟ ସମସ୍ତେ ମୋ ଉପରେ ଚାଲୁଛନ୍ତି। ମତେ କଷ୍ଟ ଦଉଛନ୍ତି। କିନ୍ତୁ ତଥାପି ମୁଁ ରାସ୍ତା ଏ ପଡି ରହିଛି। ଜଗତ ମୋର କି ଯାଏ ଆସେ ଦୁଃଖେ ଅବାସ ସୁଖେ, ଏତିକି ଜାଣେ ବିଶ୍ଵ ଜୀବ ମିଶଇ ମୋର ବୁକେ। ମାନେ ମୋ ଜଗତରେ କିଏ ଆସେଯାଏ ସୁଖ ଦୁଃଖରେ କିଛି ଯାଏ ଆସେ ନାହିଁ କେବଳ ଏତିକି ଜାଣେ ବିଶ୍ଵ ଜୀବ ମିଶେଇ ମୋର, ଦିନ ହେଇଯାନ୍ତି
ଧରଣୀ ମା ଦିଏ ସବୁ ଉଁ।
ସେ ମୃତ୍ୟୁ ବରଣ କଲା ପରେ ସେ ସମସ୍ତେ ତା ଧୀଏରେ ମିଶି ଯାଆନ୍ତି। ବାକ୍ୟ ହୀନ ନିସ୍ୱ ମୁହିଁ ଭରସା ହୀନ ଚିର ସକଳ ଚାପ ନେବାର ସହି ଦକ୍ଷ ଏ ମୋର ଶିର। ସକାଳ ଚାପ ନେବାର ସହି, ବୃକ୍ଷ ମୂଳ ସୀରମ, ସମସ୍ତଙ୍କ ର ଚାପ ସମସ୍ତେ ତା ଉପରେ ଚାଲୁଛନ୍ତି ବୁଲୁଛନ୍ତି ସମସ୍ତଙ୍କ କଷ୍ଟ ସେଟାକୁ ସେ ସହିଯାଉଛି। ଦେଖୁଚି ବସି
ହଁ।
ରୁ ସମସ୍ତଙ୍କୁ ବସି ଦେଖୁଚି ତାର ଅଭିଯାନ ସମସ୍ତ ଆକାଶ ତଳକରେ ସେ ଧୂଳିକଣା ହେଇ ସେ ବିଶ୍ୱରେ ଅତି ସାନ ଭାବେ ରହିଚି।
ହଁ। ଧରଣୀ ମା ଉପରେ ସୁନ୍ଦର କବିତା ଟିଏ।
ହୁଁ, ଧଉଳି ଧୋଉଳି ଗ ଧୋଉଳି ଉପରେ ତ ତେଣୁ କରି ତାରି ଉପରେ ଧୂଳି ଯେମିତି ଦେଖୁଛୁ ଆମେ ତାପରେ ସମସ୍ତେ ଚାଲୁଛନ୍ତି ବୁଲୁଛନ୍ତି କେତେ କଷ୍ଟ ପୀଡା ହଉଛି ତଥାପି ତାର କାହା ପାଖରେ କିଛି ମାନ ନାହିଁ ଅଭିମାନ ନାହିଁ କିଛି ନାହିଁ କ କହିକି ସେ ପଡିକି ରହିଚି। ହୁଁ ପଡିକି ତ ରହିଚି ଆଉ। ଆଉ ଯେମିତି ଏଇ ଛୋଟ ଛୋ ଛୋଟ ଧୂଳିିକଣାରୁ ସବୁ ବଡ ବଡ ହଉଚି ସବୁ ହଉଚି। ଧୂଳିିକଣାରୁ ହୁଁ ସମସ୍ତେ ତାରି ଉପରେ, ମାନେ ମଣିଷ ସେଇ ଜୀବନରେ ଆସୁଚି ସବୁ କରୁଚି, ଜନ୍ମ ନେଉଚି ତାରି ଉପରେ। ଖେଳୁଛି ବୁଲୁଚି ତାରି ଉପରେ ମୃତ୍ୟୁବରଣ ବେଳକୁ ଲିନ ବି ହବ ତାରି ଧୀଅରେ।
କାରି, ସିଏ ପଡିିଥିବ ଲୋ କିନ୍ତୁ କେତେ କୋଟି କୋଟି ଲୋକ ତାକଉପରେ ଯାଇସାରିଥିବେ।
କ ତା ଉପରେ ଆଜିକାଲି ତ ମାନେ ଏ ତାରି ଉପରେ ବି ବଡ ବଡ କୋଠା ମାନେ ତିଆରି ହଉଚି। ଘର ତିଆରି ହଉଚି ଗଛର ଯେ ହଁ କଳକାରଖାନା ତିଆରି ହଉଚି। ତିଆରି ହଉଚି। ହଁ।
ଆଉ ଭଲ ସୁନ୍ଦର ଥିଲା କବିତା ଟି।
ହୁଁ ହୁଁ। ତା ପରେ
କାରଣ ବିନା ଧରଣୀ ମାର ମଣିଷ କି
ଉ ହୁଁ ତାପରେ ସେଇ ଧରଣୀ ମା ଉପରେ ଗୋଟେ ଆମର ଏନା କଣ ଯୋଉ ଦେଶ ପ୍ରେମୀ ଜଣେ ଜ ଜନ୍ମ ନେଇଥିଲେ। ତାଙ୍କ ଉପରେ କିଛି ପଡ଼ି ଶୁଣଉଚି। ଧ ତରଙ୍ଗାଇ ତ ନୀଳସାଗର ବକ୍ଷରେ ଦୋହଲି ଦୋହ ଜାହାଜ ଟିଏ। ଜାହାଜ ର ନାମ ମେରିଆ। ଜାହାଜର ଏକ କ୍ଷୁଦ୍ର ପ୍ରକୃଷ୍ଠରେ ନିରବ ନିଶ୍ଚଳ ହୋଇ ବସି ରହି ଜଣେ କଏଦି। ତାଙ୍କ ମୁଖମଣ୍ଡଳରେ ଅଜସ୍ର ଚିନ୍ତାର ଆଭାସ। ପ୍ରକୋଷ୍ଠ ସମ୍ମୁଖରେ ସଶସ୍ତ୍ର ପ୍ରହରୀ ପଦାଚାରଣ କରୁଛନ୍ତି। ଯାହାଜଟି ବିଲତରୁ ଭାରତ ଆସୁଥାଏ। ଏଥିରେ ଥିବା କଏଦୀ ଜଣଙ୍କ ରାଜନୈତିକ ଅପରାଧରେ ବନ୍ଦୀ ହୋଇଥାନ୍ତି। ତାଙ୍କର ଅପରାଧ ହେଉଛି ଭାରତରୁ ଇଂରେଜ ଶାସନ ଲୋପ କରିବା ପାଇଁ ସେ ସଂଗ୍ରାମ କରୁଥିଲେ ସେଥିପାଇଁ ତାଙ୍କ ଉପରେ ସରକାରଙ୍କର ତୀକ୍ଷ୍ଣ ଦୃଷ୍ଟି। ଭାରତର ଏକ ସୁଦୃଢ କାରାଗାରରେ ତାଙ୍କୁ ବନ୍ଦୀ କରି ରଖିବା ପାଇଁ ବ୍ୟବସ୍ଥା ହୋଇଥାଏ। ବିଲାତରେ ଗିରଫ ହୋଇ ସେ ଯେତେବେଳେ ହାଜତକୁ ଗଲେ। ସେତେ ବେଳେ ଇଂରେଜ ସାମ୍ବାଦିକ ତାକୁ ସେଦିନ କହିଥିଲେ ତୁମେ ତ ଏକା ନୁହଁ ତମର ଆଉ ଦି ଜଣ ଭାଇଙ୍କୁ ମଧ୍ୟ ନିଆଯିବ। ଏକଥା ସେ ହସି ଦେଇଥିଲେ। ସାମ୍ବାଦିକ କୁ ବୀର ତର୍ପରେ ଜବାବ ଦେଇଥିଲେ ଏତ ଗୌରବର କଥା ମୋର ମୋ ହ ମୋର ସୌଭାଗ୍ୟ ଯେ ଆମ ପରିବାର ସମସ୍ତେ ଜନ୍ମଭୂମିର ପରାଧୀନ ଶୃଙ୍ଖଳକୁ ଚିହ୍ନ କରିବାରେ କରିବା ଲାଗି ବନ୍ଦ ପରିକର ବଶ ତ୍ୟାଗ କରିବା ପାଇଁ ଦୃତ ସଂକଳ୍ପ ଏହି ବିପ୍ଳବୀ ଯୁବ କ ହଉଛନ୍ତି ବିନାୟକ ଦାମୋଦର ସବରକର ତାଙ୍କର ପିଲାଦିନର ନାମ ତାତ୍ୟା। ସେ ହଉଛନ୍ତି ଜଣେ ସେ ମହାରାଷ୍ଟ୍ରର ନାସି ଜିଲ୍ଲା ଅନ୍ତର୍ଗତ ଭଗବ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାମ ଦାମୋଦର ପନ୍ତ ସାବରକର ମାତାଙ୍କ ନାମ ରାଧା ବାଇ। ଆଉ ଜଣେ ଆସିବେ ହଁ। ଆଉ ସେ ନିଜେ ଜଣେ ସାମ୍ବାଦିକ, ତେଣୁ ସବରକରଙ୍କ ସମ୍ପର୍କରେ ଏକ ବିବରଣୀ ଲେଖି ସମ୍ବାଦପତ୍ରରେ ପ୍ରକାଶ କଲେ। ଅବଶ୍ୟ ତାର ଫଳ ଏଇ ସାମ୍ବାଦିକକୁ ମାନେ ସହିବାକୁ ପଡିଥିଲା। ସରକାର ପ୍ରାଧାନ୍ବିତ ହୋଇଥିଲେ। ସାବରକରକୁ ରହୁଥିବା ଜେଲକୁ ପଠାଇ ଦେଇଥିଲେ, ଜାହାଜରେ ବସିଥିବାର ବେଳେ ଏ ପରି କେତେ ସ୍ମୃତି ସବରକରଙ୍କ ମନରେ ଉଙ୍କି ମାରିଥିଲା। ଯେତେବେଳେ ଜାହାଜରେ ବସି ଯାଉଥାନ୍ତି ଏ ସବୁ ସୁ ସ୍ମୃତି ସବୁ ସେ ଭାବି ଭାବି ଯାଉଥାନ୍ତି। ଉଠି କକ୍ଷା ସଂଲଗ୍ନ ସ୍ନାନାଗର ଭିତରକୁ ଗଲେ ସେଠାରେ ଗୋଟେ ଦର୍ପଣ ଏପରି ଭାବେ ଲାଗି ଯେ ଭିତରେ ଯିଏ ଯାହା କରିବ ବାହାରୁ ଥିବା ପ୍ରହରି ସବୁ ଦେଖିପାରିବ। ସେ ଯେତେବେଳେ ଯାଉଥାନ୍ତି ସବୁ ଏମିତି ଭାବି ଭାବି ଯାଉଥାନ୍ତି ଆଉ, ଏଇ ଜଣ ଧରା ପୃଷ୍ଟି ଜନ୍ମ ଗ୍ରହଣ କରିଥିଲେ ଗୋଟେ ମହାନ ମହାପୁରୁଷ ତ ତେଣୁ କରି ଉ ତାଙ୍କ ଉପରେ କିଛି ମୁଁ କହିଲି ଆପଣ କଣ କୁହନ୍ତୁ?
ମୁଁ ଏ ଭଲ ସୁନ୍ଦର ବିଷୟଟେ ଅଛି।
ହୁଁ
ଟିକେ ଝୁଅ ରହିଥା।
ଆପଣ କୁହନ୍ତୁ।
ଏ ବାହାର କରୁଥିଲି ଲେଉଟି ଯାଇଛି ପଙ୍ଖା ପବନରେ ଏ ମା ଲୋଭରୁ ମୃତ୍ୟୁ କେମିତି। ଏତେ ମାଡ଼ହାଣ୍ଡି କଥା।
ସେ ହଁ କହନ୍ତି ସେ ତ ବଢିଆ ହୁଁ ଏପରି ମାନେ କର୍ମ ନ କରି କେମିତି ମାନେ ବସି ବସି ଖାଇବା ତାରି ଉପରେ ଆଧାରିତ ଆଉ।
ତାରି ଉପରେ ଆଧାରିତ ଭଗବାନ କର୍ମର କର୍ମ କଲେ ଫଳ ଦିଅନ୍ତି ସିଏ ତାର କର୍ମକୁ ଏମିତି ଖୁବ୍ ପାଲଟିଗଲା ଅଳସୁଆ ଯେ ଭଗବାନ ତାକୁ ଦଣ୍ଡ ଦେଲେ ଲାଷ୍ଟ ଉ ସେ ସବା ଶେଷରେ କୁଳିଆ ପଣ୍ଡା ଭିକ ମାଗିବାକୁ ଯାଉଥିଲା ଆଉ ଭିକ ମାଗିବାକୁ ନ ଯାଇ ସବୁଦିନ ମାଗେଣା ଖାଇବାକୁ ବସିଲା।
ହୁଁ ସେ ଭିକ୍ଷାବୃତ୍ତି କରି ପେଟ ପୋଷେ ହଁ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲା ତେଣୁକରି ସେ ଭିକ୍ଷାବୃତ୍ତି
ଶୋଷ ପରିବେଶ ବହୁତୁ, ଏଟା ଗରିବ ଛୁଆଟି ଯେହେତୁ, ସବୁ ସବୁ ପ୍ରକାର ଖାଦ୍ୟର ନାଁ ଧରିକି ଖାଇଲା ପରେ ଗଙ୍ଗା ମାତା ଦୁଃଖ ସହି ନ ପାରି ତାକୁ ହାଣ୍ଡିରେ ହାଣ୍ଡିଏ ଖାଇବା ପଠେଇଦେଲେ, ସେ ନିଜେ ଖାଇ ଖାଇ ମା ପାଇଁ ନେଲା ରାତି ସେତିକି ଖାଇଲେ ପୁଣି ତାପରଦିନ ସେମିତି ଗଲା ଧରଣୀମା ଦେଲେ, ଧରଣୀମା ଦେଖିଲେ ସେ ତା କର୍ମଟା ଭୁଲିଗଲା।
ହୁଁ। ହଁ ମ ସେ ଯେହେତୁ ଗରିବ ଥିଲା ତାକୁ ଖାଇବା ପାଇଁ ମାନେ କିଛି ଇଏ ହଉନଥିଲା ଅଭାବ ଥିଲା। ତେଣୁକରି ସେ ସେ ପାଣି ମାନେ ପୋଖରୀର ସ୍ଵଚ୍ଛ ପାଣିକୁ ବୁନ୍ଦା ବୁନ୍ଦା କରିକି ସବୁ ଖାଦ୍ୟର ନାଁ କରିକି କହିଲା ଭାତ, ଡାଲି ଖର ଆମ୍ବିଳ, ଖଟା, ମହୁର ସବୁ ଯେମିକି ଖାଉଥିଲା ହଁ।
ଦ ଗଙ୍ଗା ମାତା ସହି ପାରିଲେନି, କହିଲେ ଛୋଟ ଛୋଟ ଛୁଆଟି, ଗରିବ ଛୁଆଟି ଦେଲେ।
ହୁଁ ଦେଲେ।
କିନ୍ତୁ ସିଏ ତାକୁ ତାର ଦୂରୁପଯୋଗ କଲା। ଦୁରୁପଯୋଗ କଲେ, ସେମିତି ଗଙ୍ଗା ମାତା ଦିନେ ତା ଭିତରେ ବିଧା, ଗୋଇଠା, ଚାପୁଡା ସବୁ ପଠେଇଦେଲେ। ସେ ଏକା ବି ଖାଇଲା ଖାଇଲା, ଜେଜେମା ପାଇଁ ବି ନେଇକି ଗଲା, ବିଭିନ୍ନ ପ୍ର ଗୋଇଠା, ବିଧା, ମୁଖା ଆଉ ହାବୁକା ସବୁ ମାଡ଼ କହିଲା ମୁଁ ବି ଖାଇଲା ଆଉ ବୁଢୀ ମା ସିଏ ବି ନେଇକି ଗଲା, କି ଶେଷରେ ନିଜେ ଅନୁଭବ କଲା କି ଏମତି କର୍ମର ଫଳ ଭଗବାନ ଏମିତି ଲୋଭରେ କର୍ମ ନୁହଁ ଲୋଭ।
ସେ ଯୋଉ ଲୋଭରେ ହଉ, କି ଯେମିତି ହଉ, ନିଜ କର୍ମ ହିଁ ତମେ କରିବ କର୍ମ ତେଣୁ ଲୋଭରେ କୌଣସି କାର୍ଯ୍ୟ କରିବନି, ଯେତିକି ତୁମର ଆବଶ୍ୟକ ତୁମେ ସେତିକି
ହଁ ତାର କୋଶ୍ଚିନ ସବୁ ଅଛି, ପ୍ରଶ୍ନ ଅଛି, ଚକୁଳିଆ ପଣ୍ଡା କି କିପରି ପେଟ ପୋଷୁଥିଲା, କହିପାରିବେ କି?
ହଁ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲା। ଗପଟି କହିଲେ ମୁଁ ଶୁଣିିଲି।
କାନ୍ଦି ବୋବାଇ ହଁ ଚକୁଳିଆ ପଣ୍ଡା କାନ୍ଦି ବୋବାଇ କାହିଁକି ଚାଲି ଆସିଲା?
ସେଦିନେ ଗାଁକୁ ଯାଇଥିଲା ଭିକ୍ଷା ମାଗି, ସେଦିନ ଚା ଖୁଦ ପୋଷେ ବି ତାକୁ ଖୁଦ ବି ମୁଠାଏ କଣ ପୋଷେ ବି ଲୋକ ମାନେ ଭିକ୍ଷା ଦେବେ କଣ, ଟେକା ଓ ପଥର ମାରି ଗାଁରୁ ଦଡି ଦେଲେ।
କେଉଁଠାରେ ଥିଲେ?
ଗଙ୍ଗା ମାତା ପୋଖରୀରେ ଶୋଇଥିଲେ।
ସେଇ ଯୋଉ ପୋଖରୀରେ ସିଏ ପାଣି ପିଉଥିଲା, ଗଙ୍ଗା ମାତା ଚକୁଳିଆ ପଣ୍ଡା ପ୍ରତି ଦୟାଭାବ ଦେଖାଇଲେ କାହିଁକି? କାରଣ
କାହିଁକି କାରଣ ସେ ଦେଖାଇଲେ କାରଣ ସେ ସିଏ ଅତି ଗରିବ ଥିଲା, ସେ କିଛି ମାନେ ଛୋଟ ପିଲାଟି ଖାଇନଥିଲା, ତ ସେ ଭୋକ ଭୋକ ବିକଳରେ ସେ ଗଙ୍ଗା ସ୍ଵଚ୍ଛ ପାଣିକୁ, ସେ ମାନେ ଏ ସବୁ ଖାଦ୍ୟର ନାଁ କହି ପିଇ ଯାଉଥିଲା, ତେଣୁ ଗଙ୍ଗା ମାତା ତା ବିକଳ ସହି ନ ପାରି, ଖାଦ୍ୟରେ ମାନେ ଖାଦ୍ୟର ଗୋଟେ ଭଣ୍ଡାର କରି ସବୁ ଗୋଟେ ହାଣ୍ଡିରେ ପଠେଇଥିଲେ।
ପଣ୍ଡା ହାଣ୍ଡିରେ କଣ ସବୁ ଦେଖିଲା ଖାଦ୍ୟ?
ଖାଦ୍ୟ ଦେଖିଲା ଭାତ, ଡାଲି, ଆମ୍ବିଳ, ମହୁର, ସାକର ହଁ କଣ ଖିରୀ? ପୁରୀ ମିଠା ସବୁ ପ୍ରକାର ବ୍ୟଞ୍ଜନ ସେ ଦେଖିଲା।
ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲା ଚକୁଳିଆ ପଣ୍ଡା ର ମା କୁଆଡେ ଯାଇଥିଲା? ସିଏ ବି ସେ ଯାଇଥିଲା କଣ ଖୁଦ ମାଗିବା ପାଇଁ ବୋଧେ?
ଖାଦ୍ୟ ହାଣ୍ଡି ଧରି ଗାଁକୁ ଗଲା। ତା ମା ସେତେବେଳେ ଯାଇଥିଲା, ଗାଁ ଙ୍କୁ ମାନେ ବୁଲିି।
ଭିକ୍ଷା ମାଗି ଖୁଦ ମାଗିବା ପାଇଁ ଚୋର ମାନେ ସିନ୍ଦୁକ ଟିଏ କେଉଁ ଠାରେ ରଖିଥିଲେ?
ଚୋରମାନେ ସିନ୍ଦୁକ ଟେ ନେଇ ତାଙ୍କ ବାରି ପଛ ପଟେ ରଖିଦେଲେ।
ସେ ମାଡ ଟା ସମସ୍ତେ ଖାଇଲେ। ଚୋର ମାନେ ଖାଇଲେ ସେମାନେ ବି ଖାଇଲେ ଶହେଟା ପ୍ରଶ୍ନ ଏ ଏତିକ ତ ଥିଲା ଭଲ ବିଷୟଟିଏ ଥିଲା କିନ୍ତୁ।
ହଁ ମାନେ ଆମେ ଜାଣିଲେ ଆଉ ନିଜେ କର୍ମ କରି କେମିତି କର୍ମ କରି ଚାଲ ଫଳରେ ଆଶା କରନା। ତେଣୁ ଠି ସତ୍ କର୍ମରେ ଚାଲ ଆମେ ସବୁ ମଣିଷ ବି ନି
ଆଜ୍ଞା ହଉ ସରିଲା ବିଷୟ।
ହଉ ଧନ୍ୟବାଦ।